ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ।
ହଁ ଟିକେ ବଡ଼ ପାଟିରେ କୁହ ତ କିଛି ଶୁଭୁନି। ଏଠି ସ୍ପିକର୍ ବି
ଆଜ୍ଞା।
କଣ କରୁଚ?
ମୁଁ ବସିଛି ଆପଣ କଣ କରୁଚନ୍ତି?
ଆଉ ତମ ପା ପାଠ ପଢ଼ା କମ୍ପ୍ଲିଟ୍ ହେଇଗଲାଣି?
ନାଇଁ ପିଜି କରୁଚି।
ଆଉ ଟିକେ ଜୋରେ କୁହ ମତେ ଶୁଭୁନି ଟୋଟାଲି ଫ୍ୟାନ ବନ୍ଦ କରିକି ବି ଶୁଭୁନି।
ନାଇଁ ବୋଧେ ସରିନି। ଆପଣ କଣ କରିଛନ୍ତି ପିଜି ଫାଷ୍ଟ୍ ଇୟର ଏବେ।
ପିଜି ଫାଷ୍ଟ୍ ଇୟର। ଓହୋ ଏଇ ଡିଷ୍ଟାନ୍ସ୍ ପିଜି ନା କଣ୍ଟିନ୍ୟୁ ଟା?
ନାଇଁ କଣ୍ଟିନ୍ୟୁ ପିଜି।
ହଁ।
ଆପଣ କଣ କରୁଚନ୍ତି?
ଏଇ ମୁଁ ବସିଚି ଆଉ ଏଇ ରୋଷେଇ ସରିଲା ମୋର। ସାରିକି ତାପରେ ଆସିଲି ଉପରକୁ। ମୋର ଅଛି ତ ପରୀକ୍ଷା ଟା ଆଉ ସେଥିପାଇଁ ପଢ଼ିବି ବୋଲି ଆସିଲି।
ଦିଦି ଆପଣ କଣ ପଢ଼ୁଛନ୍ତି?
ମୁଁ ପକେଇ ଥିଲି ଆରାଇ, ଏରାଇ ମୋର ଅଛି ଏକ୍ଜାମ୍ ଉଣେଇଶି ରେ। ତ
ଖାଇ ସାରିଲେଣି?
ହୁଁ।
ଖାଇ ସାରିଲେଣି?
ହଁ ଖାଇଥିଲି ଜଳଖିଆ ଖାଇଥିଲି ଦଶଟା ବେଳକୁ ଖାଇଥିଲି ଜଳଖିଆ। ଆଉ ଖାଇଲା ବେଳକୁ ଆମର ସାଢ଼େ ଗୋଟେ ଗୋଟେ ସାଢ଼େ ଗୋଟେ।
ଆଜ୍ଞା।
ଭାତ। ଆଉ ତମେ ଖାଇ ସାରିଲଣି?
ହଁ ଦିଦି ଜଳଖିଆ ଖାଇଥିଲି ସକାଳୁ।
ହଁ ସକାଳେ କଣ ଖାଇଥିଲ?
ଜଳଖିଆ ବରା, ତରକାରୀ।
ହୁଁ।
ଜଳଖିଆ ଖାଇଥିଲୁ।
ଓ ହୋ। ଆଉ କଣ କୁହ? ପିଜି ସରିଲା ପରେ ବୋଧେ ତାପରେ ଏବେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପକଉଛ ନା ପକଉନ?
ନାଇଁ ପକେଇନି। ନେଟ୍ ଏକ୍ଜାମ୍ ଅଛି ନା ନେଟ୍ ଏକ୍ଜାମ୍
ପୁରା ଧୀ ଏତେ ଧୀରେ କଥା ହେଲେ ମତେ କିଛି ଶୁଭୁନି।
ନେଟ୍ ଏକ୍ଜାମ୍ ଅଛି ନା ସେଥିପାଇଁ। ନେଟ୍ ଏକ୍ଜାମ୍ ଅଛି ବାଇଶି ପରେ ସେଇଥିପାଇଁ ଆଉ କିଛି ପକେଇନି।
କି ଏକ୍ଜାମ୍?
ନେଟ୍ ଏକ୍ଜାମ୍।
ନିଟି।
ନେଟ୍ ନେଟ୍।
ନିଡ଼ି
ନେଟ୍
ନିଟ୍ ତ ଏଇ ଏମ ବି ଏ ପଢିବା ପାଇଁ ତ?
ନାଇଁ ନାଇ ନଟ ଏକଜାମ ନେଟ ଜ ଆରଏଫ। ପିଜିର ନେଟ୍ ଆଉ ଜେଆର ଏଫ୍ ଯୋଉ ଥାଏ ସେଥିର।
ଓହ।
ସେଥିପାଇଁ ଆଉ କିଛି କମ୍ପିଟେଟିଭ୍ ଏକ୍ଜାମ ଦେଇନୁ ବାଇଶର ଅଛି ନା ସେଥିପାଇଁ ଆଉ।
ଆଉ ରୋଷେଇ ଫୋଷେଇ କର ନା ଘରେ ନା କିଛି କରନି।
ହଁ ରୋଷେଇ କରେ।
କର
ହୁଁ।
ସବୁଠୁ ଭଲ କୋଉଟା କର।
ହଁ ଭଲ ସେମିତି ସବୁ ଆସେ ଆଉ ଟିକେ ଟିକେ।
ନା କୋଉଟାକୁ ନେଇକି ଅଧିକ ପ୍ରଶଂସା କରନ୍ତି ଘରେ?
ସେମତି ଚିକେନ୍
ଓ ହୋ। ଆଉ ରଜରେ କୁଆଡେ ବୁଲାବୁଲି ଅଛି ପ୍ଲାନିଂ?
ରଜରେ କୁଆଡେ ନାହିଁ ଯୋଉ ଗରମ ହଉଛି ସେଥିପାଇଁ ତ କୁଆଡେ ନାହିଁ ଯଦି ହେଲା ଘଟଙ୍କା କି ଆଉ କୋଉଠିକି ଯିବି ଆଉ।
ହଁ ଏଇନା ଅନମ୍ୟାର ଚାରିଆଡେ ବୁଲିବା କଥା ନା ଆଉ।
ହେଲେ ଖରା ଗରମ ପାଇଁ କୁଆଡେ ଯାଇହଉନି ବା।
ଜୀବନ ହଉଚି ଯିଇଁବ ଶହେ ପରମିସନ ଆଣି କି।
ସଉ ନା ଆପଣ କୁଆଡ଼େ ଯାଇଛନ୍ତି ବୁଲିବାକୁ ରଜରେ କୁଆଡ଼ ଯିବେ?
ଉଁ
ଆପଣ ରଜରେ କୁଆଡ଼େ ଯିବେ?
ମୋର
ଆପଣ ରଜରେ କୁଆଡେ ଯିବେ?
ରଜରେ ଦେଖିବା ଏଇ ଏ ପାଖରେ ଯୋଉଠି ହବ ଯଦି ଯାଇ ହେଲା ମାନେ ପରମିସନ୍ ମିଳିଲା ତାପରେ ଜିମୁ ଆଉ।
ହଁ ହୋ।
ମୋର ଏଇ ବର୍ଷେ ହବ ବାହାଘର ହେଇଛି।
ଆଜ୍ଞା। ଆପଣଙ୍କ ଆଡ଼େ ରଜ ପୁରା ଭଲରେ ହୋଇଛି ନା।
ରୁଲ ରେଗୁଲସନ୍ ମାନକି ଚଳିବାକୁ ପଡେ।
ଆପଣଙ୍କ ଆଡେ ରଜ ଭଲ ହଉଛି ନା ମାନେ ପୁରା ଧୁମ୍
ନାଇଁ ଆମର ଏ ଏଠି ରଜ କିଛି ମନାଯାଏ ନାହିଁ। ଖାଲି
ଖାଲି ଘରେ ଯାହା ପିଠା ତା ଏମିତି ସବୁ
ମାର୍କେଟ ଇଏଟା। କଣ ଏଠି ରଜ ରଜ ନାହିଁ ଏଇ ପାଖ ଇଏରେ ଅଛି ରଜ ଆଉ।
ଗାଁରେ ତ ସବୁଠୁ ଭଲ ରଜ।
ପାଖରେ ହୁଏ ପାଖ
ଅଁ ହୋ।
ଆମ ଗାଁରେ କିଛି ନାହିଁ।
ହଁ ଆମ ଗାଁରେ ବହୁତୁ ଭଲ ହୁଏ। ପୁରା ଚାରି ଦିନ ଚାରି ଦିନ ପାଞ୍ଚ ଦିନ ପର୍ଯ୍ୟନ୍ତ ହୁଏ।
ମୁଁ କହିଲି ଟିକେ ଜୋରରେ କଥା ହୁଅନ୍ତେ ଶୁଭୁନି।
ଆମ ଗାଁରେ ପୁରା ଚାରି ଦିନ ପାଞ୍ଚ ଦିନ ଆମ ଗାଁରେ ଚାରି ଦିନ ପାଞ୍ଚ ଦିନ ଲଗାତାର ରଜ ହୁଏ।
ରଜ ହୁଏ ହଁ ମୁଁ କହିନି ଭଏ ଭଏସଟା ସବୁବେଳେ ଏମିତି ଧିର ନା କଣ?
ହଁ ସେମିତି ଆଜ୍ଞା ଶୁଭୁଛି।
ତାପରେ ଏଠି ଏଟାରେ ସ୍ପିକର ଇଏ ନାହିଁ ନା।
ଆଜ୍ଞା।
ତ ସେଇଥିପାଇଁ ପ୍ରୋବ୍ଲେମ୍।
ଆପଣଙ୍କର ସବୁ ପଢ଼ା ସରିଯାଇଛି।
ଆଉ ତମର ଯୋଉ ସାଙ୍ଗମାନେ ତାଙ୍କ ସହିତ ଆଉ ବୁଲାବୁଲି କରୁନଥିବ ଏବେ ପଢ ପାଠ ପଢାପଢି କରୁଥିବ ଆଉ।
ଏବେ ତ ଘରକୁ ଆସଛି ବୋଲି ଟିକେ ବନ୍ଦ ଅଛି ନହେଲେ କଲେଜରେ ଥିଲେ ତ। ପୁରା ଗୋଟେ ମାସର ଯେତିକିଟା ରବିବାର ଚାରିଟା ରବିବାର ଚାରିଟା ରବିବାରରେ ପୁରା ଟୋଟାଲ ରବିବାରର
ହୁଁ ଆଗ ଏଇ ଇଏ କ୍ଲିୟର କରିଦେଲେ। ଚାକିରିଟା ହେଇଗଲେ ଏଣେ ତାପରେ ମା ଫେରିଲି ବୁଲିବ
ଆଜ୍ଞା। ସେତିକି ପଯ୍ୟନ୍ତ ଟିକେ ଚୁପଚାପ ରହିବାକୁ ପଡିବ ତାପରେ ବୁଲିବାକୁ ଆଉ କିଏ ମନା ବି କରିବେନି।
ହଁ ଝିଅ ମାନେ ଯାହା ନେବେ ଘରେ ଟିକେ ଟିକେ କାମ କରିବାକୁ ପଡେ।
ଆଜ୍ଞା।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା। ଆପଣଙ୍କର
ହଁ ଆମ୍ ମୋ ଘରେ ସମସ୍ତଙ୍କ ଦେହ ଭଲ ଅଛି ମୋ ଦେଢଶୁରଙ୍କର ଦେହ ଟିକେ ଖରାପ ତାଙ୍କର ଯୋଉ ହେଇଯାଇଛି। ଚର୍ବି ଜମି ଯାଇଛି ଯୋଉ ଲିଭରରେ ଆଉ ପେଟରେ ବିରି ବିରି ବିରି ବିରିିକି ଇଏ ହେଇଚି ଆଉ।
ଆମର ତ ମୋ ମାଆଙ୍କ ଦେହ ସବୁବେଳେ ଖରାପ।
ହେଇଯାଇଛି ତାଙ୍କରି ଖରାପ ଆଉ ମୋ ଶାଶୁଙ୍କର ତାଙ୍କର ଆଉ ଯୋଉ ଅଛି ସୁୁଗାର
ଆମ ଘରେ କେବଳ ମୋ ମା ଆଉ। ମାଆଙ୍କର ସବୁ ଡାଇବେଟିସ ବ୍ଲଡ଼ ପ୍ରେସର ଆଉ ଗ୍ୟାସ ଏବେ ତ ଜଷ୍ଟ ଏଇ ମେଡିକାଲ ମା ର ମାଆଙ୍କର ତ କଣ୍ଟିନ୍ୟୁ ମେଡ଼ିସିନ। ନା କେଉଁ ମାସ ବି ବନ୍ଦ ନାହିଁ।
ଓହୋ
ଏବେ ଯାଇଥିଲୁ ମେଡ଼ିକାଲ ସେ ଅଲଟ୍ରାସାଉଣ୍ଡ ଇଣ୍ଡୋସ୍କୋପି ଏ ସେ ସବୁଗୁଡ଼ା ଟେଷ୍ଟ କର ଯେତେଥର ମେଡିକାଲ ଯାଅ ସବୁଗୁଡା ଟେଷ୍ଟ କର।
ହୁଁ ଓ ହଉ ମୁଁ ରଖୁଚି ପରେ କଥା ହବା ହେଲା।
ଆଜ୍ଞା ହ୍ୟାଲୋ।